ହ୍ୟାଲୋ।
ଆଜ୍ଞା, ବନ୍ଧୁ ଜୟ ଜଗନ୍ନାଥ।
ନମସ୍କାର ବନ୍ଧୁ ନମସ୍କାର!
ଆଜ୍ଞା, ବନ୍ଧୁ କଣ ଖବର?
ଆଏ ବନ୍ଧୁ, ଆଜ୍ଞା! ଆଜ୍ଞା ଭଲ ଅଛି, ସୁସ୍ଥ ଅଛି। ଆପଣ କେମିତି ତି ଅଛନ୍ତି, ଆପଣଙ୍କ ପରିବାର କେମିତି ଅଛି?
ଆଜ୍ଞା, ବନ୍ଧୁ ସୁସ୍ଥ ସବଳ ଖୁସିରେ ଅ ଛୁ, ଟିକେ ଖୁସି ଦୁଃଖ ମିଶିକି ରହିଛୁ। ଆମେ କେ ଆଉ।
ନାଇଁ ବନ୍ଧୁ, ବର୍ଷା ଦିନ ଆସିଲାଣି ତ ଆପଣ ଜାଣିଥିବେ! ବୁଝିଲେ।
ଆଜ୍ଞା ଆଜ୍ଞା, ବର୍ଷା ଦିନ ତ ଚାଲିଛି ଆଉ।
ଯାହା ଫଳରେ, ଆପଣଙ୍କୁ ଦୁଇଟି ତିନୋଟି ନିଦ ସେ ଦଉଛି। ବୁଝିଲେ! ଆପଣ ଟିଏ ଶୁଣନ୍ତୁ ଭଲରେ! ବୁଝିଲେ, ବନ୍ଧୁ ପ୍ରଥମ ନିର୍ଦ୍ଦେଶ ହେଲା ଆପଣ ରାତିରେ ଶୋଇଲା ବେଳେ ସବୁଦିନ ମଶାରୀ ଲଗାଇ ଶୁଅନ୍ତୁ। ବୁଝିଲେ! ଆପଣ ଜାଣିଛନ୍ତି, ବର୍ଷା ଦିନ ବହୁତ ମ-ମଶା ମାଛି ହୁଅନ୍ତି। ବୁଝିଲେ!
ହଁ ହଁ, ସେଇ ଯୋଉ ଏବେ ଆଜ୍ଞା, ସେ ଯଦି ମଶା ମଶା ଧୂପ ନ ଲଗେଇବ! ସେ ଏମ୍ ଯୋଉ ମଶା ଗୁରାକ କାମୁଡିକି କେ ହେଇଯାଉଛି ନା, ରୋଗ ହେଇଯାଉଛି ଡେଙ୍ଗୁ।
ଆଜ୍ଞା ଶୁଣନ୍ତୁ, ମ ସେଇଥି ବନ୍ଧୁ ମୁଁ କଣ କହୁଛି ଶୁଣନ୍ତୁ, ନା ମୋ କଥା ଶୁଣନ୍ତୁ। ମୁଁ କହୁଛି, ଯଦି ଆପଣ ମୋ ସହ ତାରି ଲଗେଇଆର କେବଳ ଖାଲି ମଶା ପାଇଁ ନୁହଁ ବନ୍ଧୁ, ସରିସୃପ ଜାତି ମଧ୍ୟ ତାଙ୍କ ଘରେ ମଧ୍ୟ ପାଣି ପଶି ଯାଉଛି। ଯେପଡ଼ିକି ସାପ, ବୁଝିଲେ! ଆଙ୍କ ଘରେ ପାଣି ପ ପଶିଚିଆଉ, ଋଷି ଏକ ଆବଦ୍ଧ ଜାଗା ଖୋଜୁଛନ୍ତି। ଯାହା ଫଳରେ ସେ ନ ଜାଣି ପାରି ବନ୍ଧୁ ଘରେ ପଶି ଯାଉଚନ୍ତି ବୁଝିଲେ ଏବଂ ଆପଣଙ୍କ ହାତ କିମ୍ବା ଗୋଡ ତାଙ୍କ ଉପରେ ପଡିଲେ ସେ ମଧ୍ୟ ଆପଣଙ୍କୁ ଦଂଶନ ମଧ୍ୟ କରିପାରିବେ ବୁଝିଲେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଯଦି ବନ୍ଧୁ ଶୋଇଲା ବେଳେ ମଣିଷ କିଛି ଜାଣିପାରେ ନାହିଁ ବୁଝିଲେ
ଆଜ୍ଞା ଆଜ୍ଞା।
ତି ନିଦ୍ରାରେ ଯଦି ସେଭଳି କିଛି ଜନ୍ତୁ ଆପଣଙ୍କୁ କାମୁଡି ଦେଲା ତାହେଲେ ଆପଣଙ୍କର ମୃତ୍ୟୁ ମଧ୍ୟ ହୋଇପାରେ ବୁଝିଲେ। ତ ସେଥିପାଇଁ ବନ୍ଧୁ ମଶାରୀ ପ୍ରଥମ ଜିନିଷ ମଶାରୀ ଲଗେଇବେ ବୁଝିଲେ
ଆଜ୍ଞା।
ଏବଂ ବନ୍ଧୁ ଦ୍ଵିତୀୟ ଜିନିଷ ଆପଣ ଆ ଛକରେ ମିଳୁଥିବା ପରିବା ପତ୍ରକୁ ନ ନଖାଇ ଘର ପାଖରେ ଏକ ଛୋଟ ଅ ବାଡିରେ ଏବାଂ ଛୋଟ ଜାଗାରେ ମଧ୍ୟ ହେଉ ପରିବା ଗଛ ମଧ୍ୟ ଲଗାଇ ନିଜେ ଚାଷ କରି ମଧ୍ୟ ପରିବା ଖାଆନ୍ତୁ ବୁଝିଲେ ଯାହା ଫଳରେ ବନ୍ଧୁ ଆପଣ ସୁସ୍ଥ ମଧ୍ୟ ରହିବେ। କାରଣ ଆପଣ ଜାଣି ଛନ୍ତି ବର୍ତ୍ତମାନ ବଜାରରେ ମିଳୁଥିବା ପରିବା ପତ୍ର ଯାହାକି ରାସାୟନିକ ସାରରେ ମ ଧ୍ୟ ବଢୁ ବଢାଉଚନ୍ତି ବୁଝିଲେ?
ଆଜ୍ଞା।
ଯାହାକି ଦେହ ପ୍ରତି କ୍ଷତିକାରକ ବୁଝିଲେ? ଆଉ ବନ୍ଧୁ ଆପଣ କିଛି ବର୍ଷା ପାଇଁ ଯଦି ମତେ ନିର୍ଦ୍ଦେଶ ଦେବାକୁ ଚାହୁଁଚନ୍ତି ତାହେଲେ ଆପଣ କିଛି କୁହନ୍ତୁ।
ହଁ ବନ୍ଧୁ ଆପଣଙ୍କୁ ବି ସେଇ ବର୍ଷା ଋତୁରେ ଏବେ ପୁଅ ମାନେ ଯେମିତି ଯାନବାହାନ ଚଲାନ୍ତି ଗାଡି ଚଲାନ୍ତି। ସେଇଟା ମୁଁ କହିବାକୁ ଚାହୁଁଚି ଯେମ ତି ବର୍ଷା ଋତୁରେ ଆପଣ ଯେମିତି କହିଲେ କି ସାପ ହୁଅନ୍ତୁ କିମ୍ବା ଯେ କୌଣସି ଆମର ଜୁ ମାନେ ଜଳଜ ପ୍ରାଣୀ ହୁଅନ୍ତୁ ସେମାନେ ଯୋଉ ସ୍ଥଳ ପ୍ରାଣୀ ହୁଅନ୍ତୁ ସେମାନଙ୍କ ଘରେ ଯେହେତୁ ପାଣି ଫାଣି ପଶିଯାଉଚି ସେମାନେ ଆସିକି ଆବଦ୍ଧ ଜାଗା ଖୋଜୁଚନ୍ତି। ସେମିତି ଆପଣ ଯୋଉ ସବୁ ଗାଡି ଚଲୋଉଚନ୍ତି ଦୁଇ ଚକିଆ ଯାନ ଯୋଉ ଚଲୋଉଚନ୍ତି ସେଥିରେ ପ୍ରାୟେ ଟାଇମ୍ କଣ ପ୍ରାୟ ସମୟ ଆସିକି ଲୁଚିକି ସରିସୃପ କିମ୍ବା କୌଣସି ଅନ୍ୟ ଜନ୍ତୁ ମାନେ ଲୁଚିକି ଥାଆନ୍ତି। ନିଜକୁ ର-ର ରକ୍ଷା କରିବା ପାଇଁ ବର୍ଷାରୁ ପାଣିରୁ ରକ୍ଷା କରିବା ପାଇଁ ଲୁଚିକି ଥାନ୍ତି ତ ଆପଣ ଯେତେବେଳେ ଯାନବାହାନ ନେଇକି କୁଆଡେ ବାହାରକୁ ଯିବାକୁ ପ୍ରସ୍ତୁତ ହୁଅନ୍ତି ଆପଣ ଟିକେ ସେଇଠି ଟିକେ ଦେ ଦେଖିଦେବେ ଠିକ ଅଛି। ଆପଣ ଯତ୍ନ ର ସହିତ ଟିକେ ଦେଖିଦେବେ ଭଲରେ ଗା ଆପଣ ଯାନକୁ ଟିକେ ଆପଣ ହଁ ଦେଖିଦେବେ ତାପରେ ଯାଇ ଆପଣ ତାକୁ ନେଇକି କୁଆଡେ ବାହାରିକି ଯିବେ।
ନାଇଁ ବ ବନ୍ଧୁ ଏଇ କଥା ମୁଁ ଏକ ଭିଡିଓରେ ମଧ୍ୟ ଦେଖିଥିଲି ବୁଝିଲେ ତା ଧିରୁ ମଧ୍ୟ ଏହିଁ ଶିକ୍ଷା ଟି ମଧ୍ୟ ମୁଁ ନେଇଚି ବୁଝିଲି ସେଥିପାଇଁ ବନ୍ଧୁ ମୁଁ ଏଭଳି ଭୁଲ କେବେ କରିବି ନାହିଁ। କାରଣ ମୋର ପାଞ୍ଚ ମିନିଟର ସତରର୍ତକା ପାଇଁ ସତର୍କତା ପାଇଁ ସତର୍କତା ପାଇଁ ଦୁଇଟି ଜୀବନ କିମ୍ବା ତିନୋଟି ଜୀବନ ଏବଂ ଏକ ଜୀବନ ମଧ୍ୟ ବଞ୍ଚି ଯାଇପାରେ ବୁଝିଲେ
ଆଜ୍ଞା ଆଜ୍ଞା ଆଜ୍ଞା ସେଇଟା ହୋଉଚି ଇଁ ଏ ଏବେ ଲୋକମାନଙ୍କର ଅ ଜଲଦି ଯୋଗୁ ମାନେ ନିଜର ସମୟର ବ-ବ-ବ ବୈଧତା ବଞ୍ଚେଇବା ପାଇଁ ସେମାନେ କଣ କଣ ଲୋକମାନଙ୍କୁ କୋ-କୋଉ ଜୀବଜ ନ୍ତୁ ସେମାନେ ଇଏ ରଖୁନାହାନ୍ତି ବୁଝ ବୁଝିଲ ମାନ ତ ଛାଡନ୍ତୁ ମାନେ ତାଙ୍କର ଜୀବନ ନେଇ ଯାଉଚନ୍ତି। ପଛୋଉନାହାନ୍ତି ତାଙ୍କ ଜୀବନ ନବାକୁ ଗାଡି ଚଢେଇ ଦେଇ ପଳାଉ
ସୁଦୁ ଗତ କା ଗତ କା କାଳୀ ଏଭଳି ଏକ ଘଟଣା ମଧ୍ୟ ମୋ ସହ ହେଇଚି ବୁଝିଲେ ବନ୍ଧୁ ଯାହାକି ଆ ଆପଣଙ୍କୁ ମୁଁ ଜଣାଉଚି ଶୁଣନ୍ତୁ ବନ୍ଧୁ ମୁଁ ଗାଡିଟି ହଁ ଚାଳିଶି ଗତିରେ ଏକ କୁକୁର
ଆପଣଙ୍କ ଶବ୍ଦରେ ଟିକେ ଅସୁବିଧା ହୋଉଚି।
ବନ୍ଧୁ ଶୁଭା ହେଲା ବି ଆପଣଙ୍କୁ?
ଆଜ୍ଞା ଆଜ୍ଞା।
ବନ୍ଧୁ ଶୁଣନ୍ତୁ ମୁଁ ଗାଡିଟି ଚାଳିଶ ସ୍ପି ଇମ୍ ସ୍ପିଡରେ ନେଇକି ଆସିଲା ବେଳେ ବୁଝିଲେ
ଆଜ୍ଞା।
ଏକ କୁକୁର ମୋ ଯାନ ଆଗରେ ଆସି ପଶିଗଲା ବୁଝିଲେ। ଯାହା ଫଳରେ ମୁଁ ତାକ କୁ ମୋର ଦୁଇ ଚକିଆ ଯାନଟି ବାଡେଇ ଦେଲି। ବୁଝିଲେ ଏବଂ ତାର ପଛପଟ ଏକ ଗୋଡ଼ ଭାଙ୍ଗି ମଧ୍ୟ ଗଲା ବୁଝିଲେ। ତ ବନ୍ଧୁ ଏ ଏଥିରେ ତ ମୋର କିଛି ଦୋଷ ନଥିଲା ହେଲେ ସିଏ ତ ଆଜ୍ଞା ଜୀ ମାନେ ଜୀବ ଲୋକ ତାଙ୍କର ତ ବନ୍ଧୁ ମୋ ଠାକୁର ତାଙ୍କୁ କହିବାକୁ ଶ କ୍ତି ଦେଇନାହାନ୍ତି ଏବଂ କଷ୍ଟ ହେଲେ ଆମେ ଜାଣିପାରିବୁ ନାହିଁ ଯେ ତାଙ୍କୁ କେତେ କଷ୍ଟ ହେଉଚି। ସେ ଥିପାଇଁ ବନ୍ଧୁ ମୁଁ ତାଙ୍କୁ ଧରି ଏକ ପାଖ ପଶୁ ଡାକ୍ଟର କୁ ମଧ୍ୟ ଫୋନ୍ କରି ଥିଲି ବୁଝିଲେ ଏବଂ ସିଏ ମଧ୍ୟ ସଙ୍ଗେ ସଙ୍ଗେ ଆସି ପହଞ୍ଚି ତାକୁ ଦୁଇ ଗୋଟି ଇଞ୍ଜେକ୍ସନ୍ ଏବଂ ତାଙ୍କ ଗୋଡରେ ପଟା ବାନ୍ଧି ବାଉଁଶ ଲଗାଇ ମଧ୍ୟ ତାକୁ ଚିକିତ୍ସା ମଧ୍ୟ କରିଥିଲେ ବୁଝିଲେ। ଏବଂ ସିଏ ମୋତେ ମଧ୍ୟ ପ୍ରଶଂସା କରିଥିଲେ ଯେ ତୋମେ ଏକ ବହୁତ ଭଲ ଲୋକ। କାରଣ ଆଜିିକାଲି ଲୋକ କୁକୁର ବାଡ ଦେଲା ପରେ ପଳାନ୍ତି ତାଙ୍କୁ କୌଣସି ପ୍ରକାର ଫରକ୍ ପଡେ ନାହିଁ। ମୁଁ କହିଲି ଦେଖନ୍ତୁ ସାର୍ ଯଦି ଆପଣ ଏଭ ଭଳି ସମସ୍ତଙ୍କଠୁ ଆଶା କରୁଚନ୍ତି ତାହେଲେ ମୁଁ ସେଇଆ ନୁହଁ। କାରଣ ଆପଣ ଜାଣନ୍ତି ଆପଣ ଆଜି ତାଙ୍କୁ ବାଡେଇ ପଳେଇବେ। କାଲି ଯଦି ଆପଣଙ୍କୁ କିଏ ଏଭଳି ବା ଗାଡି ବାଢେଇ ପଳେଇବ ତାହେଲେ ଆପଣଙ୍କ ସ କୁ-ଆପଣଙ୍କୁ କିଭଳି ଲାଗିବ। ସିଏ ମଧ୍ୟ ମୋତେ ବହୁତ ଭଲ ପାଇଲେ। ବୁଝିଲେ, ଏବଂ ସେ କହିଲେ ଆପଣ ଯେବେବି ମୋତେ ଫୋନ୍ କରିବେ ତାହେଲେ ମୁଁ ଆପଣ, ଆଜ୍ଞା କୁହନ୍ତୁ କଣ କହୁଚନ୍ତିି।
ହଁ ଏଇଟା ଏଇ ସବୁ କାର୍ଯ୍ୟ କରିବା ଏଗୁଡାକ ମହାନ କାମ। ବୁଝି ଝିଲେ ଆଉ ଆପଣ ଇ, ଯାହାର ହୃଦୟ ଆଉ ଯାହା ତା ମନ ସଫା ଥିବ ନା ସେଇ ସବୁ କାମ କରିବାକୁ କେବେ ପ ଛଘୁଞ୍ଚା ଦବନି। ତାର ଅ, ଲକ୍ଷେ ଟଙ୍କାର ଜିନିଷ ପଛେ ଟ ହେଇଯାଉ କିନ୍ତୁ ସେ ଗୋଟେ ଜୀବର ମୂଲ୍ୟ ଜାଣିଚି କଣ। ହଁ ଗୋଟେ ଜୀବକୁ କଷ୍ଟ କେତେ ହଉଚି ସିଏ ସେତିକି ବୁଝିଚି। ସେଇଟା ହଉଛି ଆପଣଙ୍କର ମହନତା।
ନାଇଁ ବନ୍ଧୁ ଶୁଣନ୍ତୁ। ଆ, ଆଜ୍ଞା ବନ୍ଧୁ ଆମେ ଛୋଟ ବଳୁ ଶିଖିଛୁ ଯେ ବି ଦ୍ୟାଳୟରେ ମଧ୍ୟ ଏବଂ ଘରେ ମଧ୍ୟ ଶିଖିଛୁ ଯେ ପଶୁପକ୍ଷୀ ଉଁ, ଏ ପରିବେଶ ପାଇଁ ବହୁତ ଆବଶ୍ୟକତା ବୁଝିଲେ।
ଆଜ୍ଞା।
ତ ଆପଣ ଯଦି ତାଙ୍କର ଯତ୍ନ ନେବ ନାହିଁ। ତାହେଲେ ଆପଣଙ୍କର ମଧ୍ୟ କେହି ଯତ୍ ନ ନେବେ ନାହିଁ। ବୁଝିଲେ, ଯାହାକି ଆମେ ଛୋଟ ବଳୁ ଆମକୁ ଶିଖା ଯାଇଚି। ତ ଆପଣ ତ ପ୍ରଥମେ ଜାଣିଚନ୍ତି ପଶୁମାନେ ତାଙ୍କ ଯନ୍ତ୍ରଣା ଆମକୁ କହିପାରିବେ ନାହିଁ ବୁଝିଲେ। ତ ବନ୍ଧୁ ଯଦି ଆପଣ ତାଙ୍କ ତ ସ ସତର୍କତା ରହିବେ। ଏବଂ ତା ଯତ୍ନ ନେବେ ଆପଣଙ୍କୁ ବହୁତ ଭଲ ପାଇବେ।
ଆଜ୍ଞା ଆମେ ବି ଜାଣିଚନ୍ତି କୁକୁରଠୁ ବିଶ୍ଵସ୍ତ ପଶୁ ଆଉ କୌଣସି ବି ପଶୁ ନୁହନ୍ତି। ସ ମାନେ ମନ ମାନେ ମାନବ ଠାରୁ ବି ଅଧିକ ବିଶ୍ଵସ ତ ଯେମିତି କୁକୁର ମାନେ ଆମେ ଯେମିତି ବହିରେ ପାଠ ପଢିଥିଲେ ନା ଜନ୍ ର ବିଶ୍ବସ୍ତ ବନ୍ଧୁ ଡିକ୍ ଆମେ ପଢିଥିଲେ ନା। ଏ, ଅ, ଷଷ୍ଠ ଆଜ୍ଞା ହଁ ଦ୍ଵିତୀୟ ଶ୍ରେଣୀରେ କି ତୃତ ତୀୟରେ ଏମିତି କଣ ପଢିଥିଲେ ଗୋଟେ ତ ସେଥିରେ ଆମେ ଶିକ୍ଷା ଶିକ୍ଷା ଗ୍ରହଣ କରିଥିଲେ କଣ ଜଣେ ଅନ୍ଧ ବ୍ୟକ୍ତିର ସେ କୁକୁରଟି ସାହା ହେଇଥିଲା। ଗୋଟେ ଜା ପାନ ଭଳିଆ ଏମିତି ଗୋଟେ ସହରରେ ଟୋକିଓ ସହରରେ ସିଏ ଜା କଣ କରୁଥିଲେ ସେ କୁକୁର ସାହାରାରେ ସେ ପୁରା ସହରରେ ନିଜର ମାନେ କଣ କ୍ଷତି ପୁରା ଇଏ କରେଇଥିଲେ। ହଁ ପରିଚୟ ଉଥିଲେ ଆଜ୍ଞା ସେ କୁକୁର ହିଁ ତ ସବୁ ମାନେ କହିବାକୁ ଗଲେ
ତ ବନ୍ଧୁ ଆପଣ ତ ଗୁ ମାନେ ପଶୁ ଭିତରେ ଏତେ କଥା ଜାଣିଛନ୍ତି, ଆପଣ କୌଣସି ଘରୋଇ ପଶୁ ରଖିଛନ୍ତି ଘରେ?
। ଆଜ୍ଞା ଦୀର୍ଘ ମୁଁ ଯେତେବେଳେ ମୁଁ ବିଦ୍ୟାଳୟରେ ପାଠ ପଢୁଥିଲି। ଉଁ ସେଇ ସପ୍ତମ ଅଷ୍ଟମ ବେଳକୁ ମୁଁ ରଖିଥିଲି ଆମର କଣ କହିଲେ କୌଣସି ପଶୁ ନାଇ ଗୋଟିଏ ଛୋଟିଆ ପଶୁ ସେଇ କୁକୁର ହିଁ ରଖିଥିଲୁ ଆମେ। କୁକୁର ବୋଲି ଶୀତ ଦିନେ ଗୋଟେ ଗପଟେ ଶୁଣିବୁ ସେଇ ଗପ ଭଳିଆ କିଛି ସେ କୁକୁର ଟା ଆସିକି ତାକୁ ଶୀତ ଜୋରେ କରିଛି ଛୋଟିଆ କୁକୁର ଟା ଶୀତ ଦିନେ ଛୋଟ ଛୋଟ କୁକୁର ସବୁ ଥାଆନ୍ତି ନା, ତ ସେ ଛୋଟିଆ କୁକୁର ଟା ଜନ୍ମ ହେଇଛି ବୋଧେ। ସେ ଶୀତ ସମ୍ଭାଳି ପାରିନି ତା ମାଆ ତାକୁ ଭୁଲ୍ ରେ ବୋଧେ ଜାଣିନି କି କଣ ତାକୁ ଛାଡି ଦେଇକି ଗୋଟେ ଜାଗାରେ ଯାଇଛି ସେ ପିଲାଟି ଶୀତ ସମ୍ଭାଳି ପାରିନି, ଯେତେବେଳେ ସମ୍ଭାଳି ପାରିନି ଆମେ ଯୋଉ ଜାଗାରେ ଚପଲ ଥଉ ସବୁ ଯୋଉ ସ୍ଥାନରେ ସବୁ ଚ ଚପଲ ରଖୁ କୁଡେଇକି ସେ ସେଇ ଜାଗାରେ ଆସିକି ଚପଲ ମାନଙ୍କ ଭି ଭିତରେ ଆସିକି ଏମତି ଲୁଚିକି ରହି ଯାଇଥିଲା ବୁଝିଲେ। ଯେହେତୁ ଅନ୍ଧାର ହେଇଥିଲା ଆମେ ସେ ଚପଲ ମୁଁ ଚପଲ ପିନ୍ଧିକି ବାହାରିଲା ବେଳକୁ ମୁଁ ଦେଖିଲି ସେ କୁକୁର ଟି ଶୋଇଛି ଆଉ ଥରୁଛି ଗୋଟେ ପୁରା। ଶୀତ ହଉଛି ନା ସେ ଥରୁଛି ତ ଆମେ କଣ କଲୁ ତା ପାଇଁ ଗୋଟେ ଟେ କୁଣ୍ଡଟେ ଗୋଟେ ରଖିଲୁ ମାନେ ଇଏରେ ଗୋଟେ କୁଣ୍ଡଟେ ରଖିକି ତା ପାଇଁ ସେଇଠି ସବୁ ସୋଲ ଫୋଲ ପକେଇକି ତାକୁ ଗୋଟେ କପଡ଼ାରେ ଘୋଡେଇକି ତାକୁ ସେଇଠି ଶୁଆଇଦେଲୁ ସେ ସେଦିନ ଶୋଇଲା ଆମେ ଭାବିଲୁ ତା ପରଦିନକୁ ସେ ପଳେଇବ କିନ୍ତୁ ଯେହେତୁ ସେ କୁକୁରକୁ ଆମେ ସାହାଯ୍ୟ କଲୁ ସେମାନେ ବି ଗୋଟେ କଣ କରନ୍ତି ସାହାରା ଖୋଜନ୍ତି ବୁଝିଲେ ଯେତେବେଳେ ସାହାରା ଜଣଙ୍କଠୁ ପାଇନିଅନ୍ତି। ସିଏ ତାଙ୍କ ଉପରେ ବିଶ୍ୱାସ୍ କରି ନିିଅନ୍ତି। ସେ ସେ ତା ପର ଦିନଠୁ ସିଏ ଆଉ ଗଲେନି ସେ, ଜାଗା ଛାଡିକି ଗଲେନି ଯଦି ବି ସେ ନ ଗଲେ ଆଉ କୁକୁର ଟା ଏମିତି ବୁଲୁଛି ଏପଟ ସେପଟ ହଉଛି ତାକୁ ନ ଖାଇଆ ଖାଇଆ ନ ଦେଇେଇକି ଆଉ ଏମତି ଉପାସ ରଖିବୁ କି? ଆମେ କଣ କରୁ ସମସ୍ତେ ଆମେ ଯୋଉ ଯେତେକ ସବୁ ଲୋକ ଭଡା ଥିଲୁ ଆମେ ସେଇ କଲୋଣୀରେ ଆମେ ସବୁ ମିଶିକି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
ଯାହା ଯାହା ଖାଇବା ହେଇଥିବ ଆଇଁଷଫାଇଁସ ହେଇଥିବ ଆମେ ତାକୁ ନେଇକି ଦଉ। ଆମିଶ ହେଲେ ତାକୁ ନେଇକି ଦଉ ମିଶିକି ଦଉ ତ ସିଏ କଣ କଲେ ସେବେଠୁ ରହିବାକୁ ଆରମ୍ଭ କଲା। ଯେମିତି ରହିବାକୁ ଆରମ୍ଭ କଲା ଆପଣ ତ ଜାଣିଛନ୍ତି ଓଡିଆ ଘରର ଗୁରୁବାର ହଉଛି ବଡ ଦିନ ଗୋଟେ ଗୁରୁବାରକୁ କେତେ ଭଲରେ ପାଳନ କରନ୍ତି। ସେଦିନ କଣ କରନ୍ତି ଘର ଘର ସବୁ ଗୋବର ପାଣିରେ ପୋଛନ୍ତି, ଧୁଅନ୍ତି ଭଲରେ ଘର ଭିତରକୁ କେହି ମାନେ ଅଧି ଅଧୁଆ ପୋଷାକରେ କେହି ପଶିବେନି ବୁଝିଲେ ନା। ତ କିନ୍ତୁ ସେଦିନ ସେ କୁକୁରଟି କଣ କରିଛି ସିଏ ତୋ ବିଚରା କିଛି ବି ବି ଭୁଲ କୋଉଟା ଠିକ କୋଉଟା ସେ ବିଚରା ଜାଣିନି। ସେ ଭୁଲ ରେ ପଶି ଯାଇଛି ସେ ଭିତରକୁ ଆଉ ସେଠି ଏଠି କଣ କରିଦେଇଛି ତାର ମାନେ ନିତ୍ୟ କର୍ମ ଟିକେ ସେ ସାରି ଦେଇଛି ସେଇଠି, ସେ କେବେ ସେଠି କରେ ନା କିନ୍ତୁ ଗୁରୁବାର ଦିନ ସେ ଭୁଲ ରେ
ଶୁଣନ୍ତୁ ବନ୍ଧୁ ବୁଝିଲି, ବୁଝିଲି ବନ୍ଧୁ। ବନ୍ଧୁ ଜାଣିଲି ଆପ ଆପଣ ଶୁଣନ୍ତୁ, ଆପଣ ଏ ବିଷୟରେ ଆମେ ପରେ କଥାହେବା। ଆମ ଘରେ ଟିକେ ଡାକୁଛନ୍ତି ଆପଣ ଟିକେ ରଖନ୍ତୁ ବୁଝିଲେ।
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା। ଆଜ୍ଞା ମୁଁ ରଖୁଛି ଟିକେ ରୁହନ୍ତୁ।